ହୋଲୋ।
ହଁ ପା।
ହଁ। ହ
ରୋଷେଇ କର୍ଥିନ୍ ଆଜି
ଆଁ?
ରୋଷେଇ କଲଣି?
ନାଇଁ ନାଇଁ କରିନି ଯାଉଚି କରିବା କଣ ଦେଖିବା ଆଉ। କିଛି କରିନି ଏକୁ ପାଠ ଟିକେ ପଢୋଉଥିଲି ତ।
ମୁଁ ଆଉ କିଛି କରିନି। ପାଠ ପଢେକି ଏଇଠି ବସିକି ଟିକେ ଫୋନ୍ ଦେଖ୍ ଥିଲି ଫୋନ କଲ ଆଉ।
ହଁ ମୁଁ ସାର ଦେଚି।
ତୁମର କଣ ରୋଷେଇ ସରିଲାଣି ନା ଆରମ୍ଭ ହେଇନି?
ନାଇଁ ମୁଁ କରିଦେଇକିସ ଫ୍ରେସ୍ ହେଇକି ଏଇ ଯାଙ୍କେ ଏବେ ଆସିଲି ଆଉ।
କଣ ରୋଷେଇ?
କୁଟି କାଟ୍ ଦେଲି ସନ୍ତଳା କ୍ଷୀର ଏମ୍ତି ଆଉ ସାଧା ସିଧା।
ଓହୋ ଭଲ ରାତିରେ ହାଲକା ଖାଦ୍ୟ ବୋହୁତ ଭଲ।
ହଁ। ମସଲା ଜାତୀୟ ଖାଦ୍ୟ ଟା ରାତିରେ ପୁରା ମାନେ ଇଚ୍ଛା ନାହିଁ।
ହଁ ମସଲା ଖାଦ୍ୟ ରାତିରେ ବି ଭଲ ନୁହଁ। ହଁ।
ଆମେ ସେ ଦିନ ଆମିଷ ହେଇଯାଏ କିନ୍ତୁ ଅନ୍ୟ ଦିନେ ତ ଭୋ ଉପରେ ଟିକେ କରିବାନି
ହଁ।
ଆଉ କଣ?
ର ଯାହା ରୋଷେଇବାସ ସାରିକିରି ବସିଚ ନାଇଁ?
ହଁ ତା ସାଙ୍ଗେ ସାଙ୍ଗେ ତ ସାରିକି ତ ଆସିକି ବସିଚି ଆଉ।
ଅହ୍। ଏ ସି ତ ଗୋଟାଏ ଆଉ ସେଇଠିି ଟିକେ ଗରମ ଲାଗିଲ ଯାଇକି ବସି ପଡିବା ସେଇଠିି ଆଉ।
ହଁ ନାଇଁ ଥଣ୍ଡା ମାନେ ଉପର ଘର ତଳ ଘରେ ରୋଷେଇ। ଉପର ଘର ସକାଶେ ଥଣ୍ଡା ଲାଗୁଚି ଘର।
କଣ କହିଲେ?
କହିଲି ଉପର ଘର ସକା ଅଛି ତ ସେଇଥିପାଇଁ ତଳ ଘର ବେଶିକୁ ଥଣ୍ଡା ଲାଗୁଚି।
ଆହୋ ହଁ ହଁ। ହଁ ଉପର ଘର ଥିଲେ ତଳ ଘର ଥଣ୍ଡ ଲାଗିବ। ହଁ ତମେ କଣ ଉପରେ ରୁହନା ତଳେ?
ଉପରେ ରୁହେ କିନ୍ତୁ ରୋଷେଇ ତଳେ ଆଉ।
କଣ କହିଲ?
ଉପରେ ରୁହେ କିନ୍ତୁ ତଳେ ରୋଷେଇ।
ଓ ହୋ। ଓ ହୋ। ଆଉ ଉପରେ ରହିଲେ ତ ଉପ ତଳ ଘରେ ସିନା ଥଣ୍ଡା ଲାଗିବ କିନ୍ତୁ ଉପର ଘରେ କିନ୍ତୁ ଭାରି ଗରମ ହଉ ଥିବ। ହଁ ଏସିି ଲଗଉଛ ବେଲି ରହିଯାଉଥିବ ନହେଲେ ନାହଁ ଭାରି ଗରମ।
ହଁ ବା।
ହଁ। ଯା ହଉ ତମ ରୋଷେଇ ବାସ ସରିଗଲାଣି ଆମର ତ କିଛି ହେଇନି। ନାଇଁ ନାଇଁ କାଲି ରାତିରେ ଅଟା ଚକଟା ହେଇଥିଲା କାଲି ରାତିରେ ଅଟା ଚକଟା ହେଇଥିଲା ଆଉ ପକଡି ଛଣା ହେଇଥିଲା ତାପରେ ଡାଲମା ହେଇ ଥିଲା ଆଉ ଅଁ ରୁଟି ହେଲାନି। ରୁଟି ହେଲାନି ତାପରେ ସେ ଅଟା ଥିଲା ଆଜି ବାରେ ଟା ବେଳେ ତାକୁ ପୁରୀ ଛାଣି ଦେଇଥିଲି। କାଇଁ ଫୋପାଡିବୁ ଆଉ ଏସି ରୁମ୍ ରେ ଥୋଇ ଦେଇଥିଲୁ ଆ ଅଟା ଟା କିନ୍ତୁ ଭଲ ରହିଲା ଭଲ ରହିଲା ଯୋଉଠୁ ସେଉଠୁ ତାକୁ ଯାଇକି ଆଜି ବାରେ ଟା ବେଳେ ପୁରୀ ଛାଣି ଦେଇଥିଲୁ।
ଫ୍ରିଜ୍ ରେ ରଖିଲେ ବରଂ ଅଟା ଟା ଖରାପ ହେଇଯାଉଛି ସେମିତି ରଖିଲେ ଠିକ୍ ରହୁ
ହୁଛି। ନାଇଁ ନାଇଁ ଫ୍ରିଜ୍ ରେ ଫ୍ରିଜ୍ ରେ ଅଟା ରୁହେନି ମାନେ ଚ କଟା ହେଇକି ହଁ।
ଅଟା ଟା ତୁ ମାନେ ଖରାପ ହେଇଯାଉଛି।
ହଁ ହଁ। ହଁ‌। ଆଉ ଯାଇକି ସେ ବୁଟ ଡାଲି ବତୁରା ହେଇଛି ତାକୁ ବୁଟ ଡାଲି ଆଳୁ ତରକାରୀ ହବ ବୋଧେ ଆଉ।
ହଁ ହଁ।
ଆଉ ଆଉ ଅଳ୍ପନାକୁ ଅଟା ଛକଟା ହେଇକି ଛଣା ହେଇଯିବ ଆଉ।
ମୋର ପସନ୍ଦ ସେଇ ଆଇଟମ୍ ଟା ମୋର ଭାରି ପସନ୍ଦ।
ହେ ହେ ହେ ହେ ହଁ ଭଲ ଲାଗେ ଟିକେ।
ହଉ କେତେବେଳେ ତମ ଆଡେ ଗଲେ ମତେ ସେଇଟା ଦେବେ ଖାଇବାକୁ ଆଉ। ହୁଁ ହୁଁ ହୁଁ ହୁଁ ହେ ହେ ହେ ହୁଁ।
ହଁ ହଉ ହଉ ହଉ ସିଓର୍ ଇଏ ଗୋଟେ କଥା।
ହୁଁ ହୁଁ।
ହେ ହେ। ଆଉ ଏମିତି ତରକାରୀ ଯାହା ହବ ଖାଲି ଆଉ ଅଳ୍ପ ନାକୁ ଅଟା ଚକଟା ହେଇକି ଛଣା ହବ ସେ ତିକି ହବନି ନା।
ହୁଁ।
ଆଉ ଅଳ୍ପନାକୁ ଅଟା ଚକଟା ହେଇ ଛଣା ହବ। ଆଉ
ଆଗୁର ଗୋଟେ ଗୋଟେ ଆଇଟମ୍ ଗୁରା କଣ ପସନ୍ଦ ନୁହେଁ ଦି ଦି ଟା ଆଇଟମ୍ ହେଲେ ହଁ ଖାଇବେ ଚଳିବ।
ହଁ।
ସାଧା ଲୋକମାନେ ତ ସେ ସବୁବେଳେ ସାଧା ଖାଇଲେ, ନା କଣ? ଆଉ ସେ ଯାହା ଯାହାହେଲେବି ସମସ୍ତେ ଚଳେଇବେ। ଆମିଷ ଲୋକ ଗୁଟାକ କଣ ଆଜି ଏରା ୠଚୁନି। କାଲି ହେରା ହେରା କଣ ଲାଗୁଛି ଏମିତି ସବୁ ଟିକେ ।
ହଁ ହଁ। ଆଉ ତମେ ଟିଭି ଫିଭି ଦେଖନି ନା କଣ?
ଟିଭି ତ ହଁ ଦେଖେ ସେ ଟିଭି ସେ ଓ ଟିଭି ଉପରେ ମୋବାଇଲିରେ ଦେଖିଦିଏ ସିରିଏଲ। ସେଇ ହିନ୍ଦି ସିରିଏଲ ଗୁଡା ଦେଖିଦିଏ, ସେ ଓ ସିରି ମୁଭିଫୁଭି ଗୁଡା ଟିକେ ବେଳେ ସେମିତି ଦେଖ
ହଁ।
ଆଉ ସେ ଟାଇମରେ ସିଲେଇ ଫିଲେଇ ଗୁଡା ଟିକେ କରେ, ଆଉ
ହଁ। କାହିଁକି ଶାଶୁ ହେରିକା ଦେଖନ୍ତିନି?
ହଁ ହଁ ଦେଖନ୍ତି।
ହଁ।
ସେ ଦେଖନ୍ତି, ମୁଁ ସେମିତି ଆଉ।
ହଁ।
ସେ ହେଲେ ମୋବାଇଲିରେ ତ ସବୁ କିଛି ମୋବଇଲିରେ ଦେଖ ହଁ ବାଲାନ୍ସ ପଡୁଛି। ମୁଁ ଦେଖିଦବା କଥା ଆଉ। ଟିଭିିରେ ବସିକି ଆଉ ଏତେ ସମୟ ବସିକି ଲଙ୍ଗଟାଇମ ବସିକି କିଏ ଆଉ ଦେଖୁଛି।
ହଁ।
ବୟସ୍କ ଲୋକ ଗୁଡାକ ସେ ତାଙ୍କ ମୋବାଇଲ ଖୁବ କମ ଚଲାନ୍ତି ଯେହେତୁ ସେ ତାଙ୍କ ଟିଭି ପାଖରେ ବସିଲେ।
ହଁ। ଆଉ ତମ ହଜବେଣ୍ଡ ଆସିନାହାନ୍ତି?
ନାଇଁ।
ଓହୋ ଡିଉଟି ଯାଇଛନ୍ତି?
ନାଇଁ ନାଇଁ ସେ ମାନେ ସେ ବିଜନେସ ଉପରେ ଆଉ।
ହଁ ହଁ। ଓହୋ ଶୋଇଲା ବେଳକୁ ରାତିରେ ଲେଟ୍ ହଉଥିବ ତ?
ସେମିତି ଆଉ ଜଣେ ଯିଏ ଜଣେଇଦେଲେ ଜଣେଇ ଦିଅନ୍ତି ଆଉ।
ହଁ ହଁ। ଆସିକି ଖା ଖାଆନ୍ତି ନା ନାଇଁ?
ହଁ ଖାଇଦିଅନ୍ତି।
ଓହୋ ଆଉ ସକାଳେ ପୁଣି କେତେବଳେ ଉଠ?
ଓଡିଶା ବାହାରେ ଜବ ଥିଲା। କହିଲେ ଆଗରୁ ଓଡିଶା ବାହାରେ ଜବ ମାନେ କରୁଥିଲେ, ସେ ଏକୁଟିଆ ସେ ତ ସେ ଆଉ ମାନେ ବାହାରେ ନରହିକି ଗାଁ ରେ ମାନେ ଘର ଥାଇକି ବିଜନେସ ଆଉ।
ଓହୋ।
ମେସିନ୍ ଫେସିନ ରଖିକି ଅ ସବୁ ତାର ସବୁ ବଡ ବଡ ସେଲିଙ୍ଗ ଚାଲିଛି ଯୋଉ ସେ ଉପରେ ଆଉ।
ଅହ ଆଉ ଶାଶୁ ଘରେ କେତେବେଳେ ଖାଆନ୍ତି?
ହଁ ସେ ନଅଟା ପରେ ଯାହା।
ଅହୋ ତମେ ଖାଇ ଦେଇଥାଅ ନା ସେ ଆସିଲେ ଖାଅ?
ନାଇଁ ନାଇଁ ସେ କହିଲେ ପଚାରିବି କହିଲା ପରେ ଆ ହଁ।
ଓ ହୋ।
ହଁ।
ସେ ରାତି ଚାହା ମାନେ ରୁହନ୍ତିନି।
ହଁ ହଁ। ଆଉ ସେମାନେ ସବୁ ଭଲ ଅଛନ୍ତି। ତାଙ୍କ ଶାଶ ଶଶୁର ସବୁ ଭଲ ଅଛନ୍ତି?
ହଁ ଭଲ। ଭଲ ତ ଆଉ।
ହୁଁ।
ସେ ଭଲ ହେଲେ ସେଇଠେ। ଖରାପ ହେଲେ।
ଖରାପ ହେଲେ ବି ସେଇଠେ ଆଉ। ନିଜେ ଯାହା ଟିକେ ମ୍ୟାନେଜ କରି ଚଳେଇବାକୁ ପଡିବ ଆଉ କଣ।
ହଁ।
ହଉ ସେମାନେ ସବୁ କୁଆଡେ ରେଷ୍ଟ ନଉଛନ୍ତି ନା କଣ କୁଆଡେ ଯାଇଛନ୍ତି?
କଣ କହିଲ?
ସ୍କୁଟି ଦେଖୁଛନ୍ତି।
ଶୁଭିଲାନି। ଓହୋ। ତମେ ଉପର ଘରେ ସେ ସବୁ ତଳେ।
ହଁ ହଁ।
ଅହ।
ହଁ। ମୋ ପୁଅ ଆଜି ଖାଲି ଚାରିଟା ବେଳୁ ଲଗଉଛି ମାମୁଁ ଘରକୁ ଯିବା ମାମୁଁ କୁ ଫୋନ କର। ମମି ମାମୁଁ କୁ ଫୋନ୍ କର। ତା ମାମୁଁ କୁ ଫୋନ୍ ଲଗେଇଲା ଯେ ସେ ଉଠେଇଲେନି।
ଆଚ୍ଛା ଆଚ୍ଛା।
ଖାଲି ଲଗେଇଛି ମାମୁଁ ଘରକୁ ଯିବା ମମି ଚାଲ ମାମୁଁ ଘରକୁ ଯିବା।
ଆ ରଜରେ ଯାନ୍ତୁ ହାରି। ହଁ ବେଶୀ ଦିନ ନା ବୁଲିକି ଆସ ହାରି ଆଉ ଛୋଟ ଛୁଆ।
ହୁଁ। ହଁ ଗୋଟେ। ସେ ଘର ଭିତରେ ରହିଲାକୁ ବି ଚିଡା ଲାଗୁଛି ତାକୁ। ଆଉ ହଁ ଆଉ ଗୋଟେ ଛୁଆ ହନ୍ତା ହଁ ଖେଳନ୍ତା କି କଣ କରନ୍ତା ଏକୁଟିଆ ତାକୁ ଅବାଗିଆ ଲାଗୁଛି।
ବା ମାନଙ୍କର ଛୋଟ ପିଲା ମର
ନାଇଁ ନାଇଁ ସିଏ ମୁଁ ବା ଦିଅର ବାହା ହେଇନି ବା।
ହଁ ହଁ ସେତ ହେଇ ନାହାନ୍ତି।
ଆଉ କେହି ନାହାନ୍ତି ନା।
ଆଉ
ନାଁ କେହିବି ଏଠି ନାହାନ୍ତି। ତାଙ୍କର ଯାଆ ଘରିକା ଅଛନ୍ତି ଖଞ୍ଜାରେ ଯେ ତାଙ୍କ ଛୁଆ ସବୁ ବଡ ବଡ ହେଇଗଲେଣି।
ୱ ହଁ।
ପାଠ ସାଠ
ମାନେ ଘର ପାଖରେ ଘର ଫର ସବୁ ଅଛି ତ?
ହଁ ହଁ ରୋଡ୍ ମଝିରେ ଏପଟ ସେପଟ ଆମର ସବୁ ଘର ପୁରା।
ଆଛା ଆଚ୍ଛା ଗାଈ କେତେ ମେନ୍ ରୋଡ ରେ
ନାଇଁ ନାଇଁ ମେନ୍ ରୋଡ ତ ଅଛି ଯାଇକି ଅଛି ଏ ଦି ତିନି କିଲୋମିଟର। ଆମେ ଭିତରକୁ ଅଛୁ ଟିକେ ଆଉ।
ଓ ହୋ।
ହଁ। ହୋଉ ତାହେଲେ ରଖିବା ଆଁ।
ହଁ ହ ହଁ ଦେଖି।